ଜାଣିଛନ୍ତି?
ହଁ।
ହୁଁ।
କଣ କରୁଛୁ?
ଆଁ।
ମୁଁ କହିଲି ଭାବିଲି ତାକୁ ଫୋନ କରି କହିବି କଣ ଆପଣ ଜାଣିଛନ୍ତି ମହୁ ଖାଇଲେ କଣ ହୁଏ? ଏମିତି କହିଥାନ୍ତି ଯା ହଉତୁ କିଛି କହିଲୁନୁ?
ମହୁ ଖାଇଲେ କଣ ହୁଏ?
ମହୁ ଖାଇଲେ ବହୁତ କିଛି ହୁଏ। କିନ୍ତୁ, ମହୁର ଖାଇବାର ଅଲଗା ଉପଚାର ଅଛି। ମହ ରସୁଣକୁ ଛଡେଇକି ମହୁ ଭିତରେ ପୂରେଇକି ମାନେ ପୁରା ରାତି ସାରା ରଖିଦବୁ। ଟିକେ ଶୁଣୁ ରାତି ସାରା ରଖିଦବୁ ରାତି ସାରା ରଖିଦବୁ ରଖି ସାରିଲା ପରେ ତାକୁ ସକାଳୁ ଉଠିକି ତାକୁ କିଛି ଦିନ ପାଇଁ ଗୋଟେ ସପ୍ତାହ ଭଳିଆ ରଖିଦବୁ। ଛାଡିଦବୁ ହେଲା ଛାଡି ଦେଇ ସାରିଲା ପରେ ସକାଳୁ ଉଠିକି ଗୋଟେ ଗୋଟେ ରସେ ମହୁରୁ କାଢିକି ଗୋଟେ ରସୁଣକୁ ଖାଇବୁ। ଖାଇକି ଗିଲାସ ପାଣି ପିଇବୁ ଦେଖିବୁ ତ ମାନେ ତୁ ଯୋଉ ଚମଡା ତ ଯୋଉ ମାନେ ମୁହଁର ଯୋଉ ମୁହଁରେ ପୁରା ଚିକ୍ ଚିକ୍ କରିବ ତୋ ମୁହଁ।
ମାନେ ଗୋଟେ ଗାଡି ପାଖରେ ଗୋ ଗୋଟିିଏ ରସୁଣ ମାନେ କାଢିକି ତାକୁ ଚୋବେଇ ଖାଇବୁ।
ହଁ ତ ସେଠି ମେ ଚେ ଗୋଟେ ରସୁଣ ପୂରେଇଚ ମହୁରେ, ମହୁ ଡବାରେ, ଆଉ ସବୁ
ସେଟା ଖାଇଛି, ଆମ ଶରୀର ପାଇଁ
ଆମ ଦେ-ଆମ ଶରୀର ପାଇଁ ଆମର ଯୋଉ ଭିତରେ ଯୋଉ ଇଏ ମାନେ ଉଁ, ଡେଡ୍ ସ୍କିନ୍ ଯୋଉ ରହିଲା ଆମର ଯୋଉ ମାନେ ଯୋଉ ଖରାପ ଖରାପ ଉଁ, ଯୋଉ ସ୍କିିନ୍ ରହିଲା ଆମର ସେଟାକୁ ସିଏ ରିପ- ମାନେ ସେଟାକୁ ସିଏ ତିଆରି କରେ, ରିପ୍ ମାନେ ଆଉ ଥରେ ଆଉ ଥରେ ତିଆରି କରେ, ତ ବାହାର କରିକି ଆଉ ଥରେ ତାକୁ ରିପେୟାର୍ କରେ ହଁ।
ଓ ହୋ, ଆଉ ଶୁଣ ଯିଦି ତୋମର ମୁହଁରେ କିଛି ଦାଗ ରହୁଛି କିଛି ରହୁଛି ତାହେନେ ଅରୁଆ ଚାଉଳକୁ ଧୋଇ ଦେଇକି ତାର ଯୋଉ ପାଣି ବାହାରିବ ତା ଦେହରେ ମୁହଁ ଧୋଇବ ବହୁତ ତି ଭଲ, ନହେଲେ ବେସନ, ବେସନ ରେ ଟିକେ ହଳଦୀ ବେସନ ରେ ଟିକେ ହଳଦୀ ପକେଇଦବ, ହଳ- କେଶର କହିଲେ ଭଲ କଥାଟେ କହିବି ତୋମକୁ ହେଲା। ଆଗେ ଶୁଣିସାର ଇଏଟା ଉଁ, ତାପରେ ଏଇଟା କରି ମୁହଁରେ ଲଗେଇଦବ। ମୁହଁ ରେ ଲଗେଇ ଫ୍ୟାନ୍ ଆଗରେ ବସି ପଡିବ। ଶୋଇ ପଡିବ ଶୋଇ ସାରିଲା ପରେ ମିନିୟମ୍ ଦଶ ରୁ କୋଡିଏ ମିନିଟ୍ ବସିବ ତାପରେ ସେ ଶୁଖିଯିବ। ପୁରା ଯେମିତି ମୁହଁ ଟାକୁ ଯାବୁଥିବ ଇଏ ଦେଖିବ ଜମା ଟାଣ ଟାଣ ଲାଗି ତାପର ତାକୁ ମୁହଁ ଟାକୁ ଧୋଇଦବ। ଯାଅ ବଢିଆ ସଫା ରହିବ। ଥଣ୍ଡା ଯଦି ତୋମକୁ ଧରିଥିବ ଏଟା କରିବନି। କାରଣ ଏଟା କନେ ଥଣ୍ଡା ଅଧିକ ଧରେ। ନ ହେଇଥିଲେ ବହୁତ ହି ଭଲ ଏ ହଁ ଆଉ ଯୋଉ କହିଲ କେଶର, କେଶର ଟା କୋଉଥିରେ ଭଲ ଜାଣିଛନ୍ତି ଆପଣ? କେଶର ଟା ସର୍ବଦା ମୁଣ୍ଡରେ ଲଗେଇଲେ ବହୁତି ଭଲ।
କେଶର ତା ପିଆଜରେ ବନାନ୍ତି ଜାଣିଛ? ମୁଁ କହୁଛି, ମୁଁ କହୁଛି ଯୋଉ କେଶ ଉଁ, ମାନେ ଯୋଉ କେଶର ଯୋଉ ନାଲି ନାଲି ସୁ
ସେ ପିଆଜରେ ବନାଯାଏ।
ହଁ, ଆପଣ ଜାଣିଛନ୍ତି? ଶୁଣନ୍ତୁ ମୁଁ କହୁଛି ତାର ପ୍ରକ୍ରିୟା ଟା ପିଆଜକୁ କଣ କରିବେ ନା ତା ମାନେ ଛୋଟ ଛୋଟ ପିଆଜ ରେ ତାର ଗଜା ବାହାରିଥିବ ତାକୁ ନେଇକି ଟିକେ ଟିକେ ଗଜା ଯୋଉ ବାହାରିଥିବ ତାକୁ ନେଇକି ରୁମ୍ ର ଆମର ଯୋଉ ମାନେ ରୁମ୍ ର ଟେମ୍ପ୍ରେ ଯୋଉ ଆମର ଯୋଉ ତାପମାତ୍ରା ତାକୁ ତା ଦେହରେ ବହୁତ ଯୋଉ ପ- ପୁରା କମ୍ ତାପମାତ୍ରାରେ ଅଁ, ହୁଁ, ଯୋଉଠି କି ବେଶୀ ସୂର୍ଯ୍ୟ କିରଣ ଯାଉନଥିବ, ବହୁତ କମ ତାପମାତ୍ରାରେ ଥୋଇବେ। ଥୋଇଲେ ତାକୁ ବି ପାଣି ଦେଇକି ତାର ଗୋଟେ ସାର ଅଛି ତାକୁ ଦେବେ। ଦେଲାର ବହୁତ ଦିନ ପରେ, ବହୁତ ଦିନ ପରେ ଟିକେ ଟିକେ ଗଛ ଅଲଗା ମାନେ ଆମର ପିଆଜ ଗଛ ଯେମିତି ଦେଖାଯାଏ ସେ ସେମିତି ନୁହଁ ସେ ଟିକେ ଅଲଗା ଟାଇପ୍ ର ଗଛ ହବ। ହେଲା ସେଇ ଗ
କେଶର ର ଗଛ ଟା ଅଲଗା
ହଁ ନା ନା ପିଆଜ ର ଗଛ ଯେମିତି ସେମିତି ହବ, ହଁ ସେମିତି ହବ କିନ୍ତୁ ଟିକ କେ ଅଲଗା ଟାଇପ୍ ର ଦେଖିବା ପାଇଁ ହବ, ବୁଝିଲେ ତ ହଁ ଟିକେ ଭିନ୍ନ ଦେଖାହବ ତାପରେ ତା କଣ କରିବେ ନା ସେଟା ହେଇ ପୁରା ପୁରା ହେଇକି ପୁରା ପକଳ ହେଇସାରିଲା ପରେ ତା ଭିତରୁ ସେ ଶୁ କେଶର ଭଳିଆ ସୂତା ସୂତା ଟିକେ ଟିକେ ବାହାରିବ ଗୋଟିଏ ଗୋ ମାନେ ସରି ଭୁଲ କହିଲେ ଅ ମାନେ ଉ ଗୋଟେ ସେ ଯୋଉ ଅ ଗଛ ହେଇଥିବ ତା ଦେହରେ ଗୋଟେ ଫୁଲ ହବ ସେ ସବୁ ବାଶି ଫୁଲ ଆମର ଯୋଉ ଅ -କେଶରର ଇଏଠାରୁ ଟିକେ ଅଲଗା ଫୁଲ ହବ ମାନେ ଆମର ନା ନା କେଶର ନାଇଁ ପିଆଜ ର ଫୁଲ ଠାରୁ ଅଲଗା ଫୁଲ ହବ ସେ ଫୁଲରେ ଟିକେ ଏ ଭଳିଆ ବାହାର ଥିବ ଶୁଙ୍ଘା ସେ ସେଇଥିରେ ସେଇଥିରେ ଦିଟା ନା
ହଁ କାରଣ ପିଆଜ ଦେଖ ପିଆଜ କିଲୋ ଆମର କେତେ କମ ଟଙ୍କା କିନ୍ତୁ କେଶର ଯଦି ଆଣିବ କେଶରର ଦିଟା ପତର ହେଇ ଖାଲି ପଡିଯିବ ପାଞ୍ଚଶହ ଛଅଶହ ମାନେ ବହୁତ ରେଟ୍ ସେଗୁଡାକ କେଶର ରେଟ ମୁଁ ଭାବୁଥିଲି ତମେ କୋଉ କେଶର କଥା କହୁଛ କହୁ ଅଣ୍ଡା କଥା ତମେ କହୁଛ ଅଣ୍ଟାର ଯୋଉ ବାହାରିବେ ତ ଅଣ୍ଟା ଫାଟିକି ମୁଣ୍ଡରେ ଲଗେଇବ ଚୁଟି ପାଇଁ ବହୁତ ଭଲ ସିଲିକି ଥିବ ରହିବ ଚୁଟିଟା
ହଁ ହଁ ସେମିତି ମୋର ଜେଜେମା ଲଗାନ୍ତି ଜଣେ ମୋର ଜେଜେମା ମୋ ମା ଅଣ୍ଡା ଲଗାନ୍ତି
ଆମ ଘର ପାଖରେ ଗୋଟେ ଦିଦି ଟେ ସିଏ ଲଗାନ୍ତି ମୁଁ ଦେଖିଛି ସେ ଚୁଟିରେ ସଦାବେଳେ ଲଗାନ୍ତି ଅଣ୍ଡା ଲଗେଇବି ଅଣ୍ଡାକୁ ତାପରେ ସେ ମନ୍ଦାର ଫୁଲ ଲଗାନ୍ତି ବାଟିକି ଆହୁରି କେତେ କଣ ଲଗା ଏିନ୍ତି ଭିସୁଙ୍ଗା ପତ୍ର ଇଏ ପତ୍ର ସବୁ ଫୁଟିକି ଆଣିକି ଲଗାନ୍ତି
ମୋ ନାଚ ଲାଗିଲେ ବହୁତ ଭଲ ଏଇଖାନା ତ ସାମ୍ପୁ ବି ଆସିଲାଣି ତା ଦେହରେ ଅଣ୍ଡା ମିଶିକି ଆସୁଛି ଆମେ ଯେତେବେଳେ ନଈକି ଯାଇଥିଲୁ ମୁଁ ମୁଁ ଦେଖିିନଥିଲି ମୁ ଆମ୍ ଦିନେ ନଈକି ଯାଇଥିଲୁ ଥରେ ଗୋଟେ ଟଙ୍କକିଆ ସାମ୍ପୁ କିଣିଲୁ ସାମ୍ପୁ କୁ ଯିଏ ନବ ସାମ୍ପୁରେ ଆଗରେ ଲେଖା - ଅ ମାନେ ଅଣ୍ଡାରେ ଚିହ୍ନ ହେଇଥିଲା ମୁ କହିଲି ସେଇଟା ଅଣ୍ଡା ଚିହ୍ନ ହେଇଛି ତା ପଛଟାରେ ପଢିଲା ବେଳକୁ ଏଟା ଅଣ୍ଡାର ତିଆରି ଏଟା ଇଏଟା ମୁଁ ପଚାରିଲି କିଲ ଆମେ ଯଦି ଗୋଟେ ଠାକୁର ସ୍ଥାନକୁ ଯିବାକୁ ଚାହୁଁଥିବା ବା ଏଇଟା ଆମେ ଯଦି ମୁଣ୍ଡ ସଫା କରି ଯିିବା ତାହେଲେ ଖରାପ ନୁହଁ ତାପରେ ସେମାନେ ଗଲେ ନା ସେମିତି କିଛି ଖରାପ ନୁହ ସବୁ ହେଲା ଭଲ
ହଁ ଆପଣଙ୍କୁ ବୋଧେ ନିଦ୍ରା ଲାଗିଲାଣି
ହଁ ଟିକେ ନିଦ ଲାଗୁଥିଲା ତ ମୁଁ ଟିକେ ଜଲଦି ଶୋଇପଡେ ନା ମୁଁ ଏତ ଫୋନ ଫୋନ ଟିପେନି ମତେ ଏତେ ଫୋନ ଟିପିବା ଭଲଲା ମତେ ପରିବାର ମାନ ପରିବାର ମତେ ପରିବାର ଲୋକଙ୍କ ସହିତ ମତେ ପରିବାର ଲୋକଙ୍କ ସହିତ ମତେ ପରିବାର ଲୋକଙ୍କ ସହିତ ମୋର ସମୟ ବିତେଇବାକୁ ଭଲ ଲାଗେ ମାନେ ସବୁ ଟିକେ ଆଉ ଗପିବାକୁ ସମସ୍ତଙ୍କ ସହିତ ଭଲ ଲାଗେ କୋଉଠି କାହାର କଣ ହେଲା ସେ କଥାଟା ବି ଶୁଣିବାକୁ ମତେ ବହୁତ ଆଗ୍ରହ ଥାଏ ମତେ ମ ତେ ସେଇ କଥାଟା ବହୁତ ହି ଭଲ ଲାଗେ ମୁଁ କହିମି ସେ କଥାଟା ନ ଶୁଣିଲା ଯେ ମତେ ପଛେ ନଖାଇ ବା ଦବ କିନ୍ତୁ କଥା ଗୁଡାକ କହିଦବ ମୁଁ ପୁରା ଶୁଣିକିଲିି ମୋ ପେଟ ଫୁରିଯିବ ଆନନ୍ଦ ମୋ ମନ ହେଇଯିବ
ହଁ ମ୍ ଏ ଅନ୍ୟ ମାନଙ୍କର ମତେ ଅନ୍ୟ ମାନଙ୍କର ଅସୁବିଧା ଶୁଣିବା ପାଇଁ ବହୁତ ଭଲ ଲାଗେ ଅସୁବିଧା ଶୁଣିକି ତାଙ୍କୁ ତାଙ୍କୁ କିଛି ଗୋଟେ ସଲ୍ୟୁସନ ଦବା ପାଇଁ ମତେ ବହୁତ ଭଲ ଲାଗେ।
ବହୁତ ଭଲ ଦେଖ ସଦାବେଳେ ଚେଷ୍ଟା କରିବ ପରଙ୍କର ସୁଖରେ ଯଦି ତମେ ସୁଖୀ ହେଇପାରୁଛ ନ ହେଇପାରୁଛ ବରଂ ଦୁଃଖରେ ନିଶ୍ଚିତ ଭାବରେ ତମେ ଦୁଃଖୀ ହବ। କାରଣ ସେଟା ହେଲା ବହୁତ ହି ଭଲ କଥା। କାରଣ ଭଲ ବେଳେ କେତେ ଏତେ କେହି ଆସି ସାଙ୍ଗ ଠିଆ ହେବେନି କିନ୍ତୁ ଦୁଃଖ ବେଳେ ବହୁତ କମ୍ ଲୋକ ଆସି ସାଙ୍ଗ ଠିଆ ହେବେ। ତାଙ୍କୁ ଆମେ କେବେ ସର୍ବଦା ବୁଲିବା କଥା ନୁହଁ।
ହଁ ସେଟା ତ ନିହାତି ଭାବରେ ସେମାନଙ୍କୁ କେବେ ବି ଭୁଲିବା କଥା ନହିଁ କାହିଁକି ନା ସେମାନଙ୍କ ସେମାନେ ବି ଆମ ଖରାପ ଖରାପ ଟାଇମରେ ଛିଡା ହେଇଛନ୍ତି ନା ଆମେ ବି ତାଙ୍କୁ ଖରାପ ଟାଇମ ରେ ଛିଡା ହବା ଦରକାର ହଁ। ବନ୍ଧୁ ଆମେ ସୁବିଧା ବେଳେ ନୁହଁ ଅସୁବିଧା ବେଳେ ଚିହ୍ନନ୍ତି।
ହଁ ତ କର ସେଟା ନୁହଁ ମନୁଷ୍ୟର ସବୁ ପ୍ରତ୍ୟେକ କ୍ଷେତ୍ରରେ ହିଁ ଆମେ ଚିହ୍ନାନ୍ତି ଖାଲି ସେଇ କଥା। କଥାରେ ନୁହେଁ କି ସେ କଥାରେ ନୁହଁ ପ୍ରତେକ କ୍ଷେତ୍ରରେ ଆମେ ଚିହ୍ନ ଯିବା କିଏ କେମିତିକା।
ଆଚ୍ଛା ସେ କଥା ଛାଡ ତମର ଦୋଳ ପୂର୍ଣ୍ଣମୀ କେମିତି ହୁଏ ଗାଁ ରେ ଆମର ତ ବହୁତ ଭଲ ହୁଏ।
ତମର କେମିତି ହୁଏ ଆମ ଆମର କଣ ହୁଏ ଜାଣିଛନ୍ତି ଆମର ଦୋଳ ପୂର୍ଣ୍ଣିମାରେ ଆମ ଗାଁକୁ ଆମ ଏଠି ଦିଟା ଠାକୁର ଏଠି ଅଛନ୍ତି ଗୋଟେ ହେଲା ଗୋପୀନାଥ ଗୋଟେ ହେଲା ରାଧାମୋହନ। ଆମର ଗୋପୀନାଥ ହେଲା ବଡ ଠାକୁର ରାଧାମୋହନ ହେଲେ ତାଙ୍କଠୁ ଟିକେ ଛୋଟ ମେଢ଼ ହୁଏ ଆମର ଦିଟା ମେଢ ହୁଏ। କାଠର ତାକୁ ଚାରି ଚାରି ଜଣ କାନ୍ଧୁଆ ଆସନ୍ତି। ଚାରି ଚାରି ଜଣ କାନ୍ଧରେ କାନ୍ଧରେ ବୁହନ୍ତି ହଁ ନିଜେ ନିଜେ ସବୁ ଆମର ଦଶଟା ଗାଁ
ହଁ ସବୁଆଡେ ସବୁଆଡେ ବୁଲନ୍ତି। ଆଉ ମେଲଣରେ ତମର ଯାଆନ୍ତି ନା ମେଲଣରେ ବି ଆମର ଯାଆନ୍ତି ପୁରା ବଢିଆ ଯାତ୍ରା ମେଲଣ ଯାତ୍ରା। ପୁରା ଭଳିଆ ହେଇକି ଯାଉ ଆମେ ସମସ୍ତ ଝିଅ ମାନେ ବି ଯାଉ ପୁଅ ମାନେ ବି ସବୁ ନାଚ ନାଚି ନୁଚିକି ପୁରା ରଙ୍ଗ ବୋଳା ବୋଳି ହେଇକି। ଯାଉ ଭୋଗ ମୁଁ ଭୋଗ ପ୍ରସ୍ତୁତ କରେ ନିଜେ ନିଜେ ହାତରେ ତିଆରି କରେ। ହୁଁ ଭୋଗ ମୁ ଫେଣି ଗଜା। ଫେଣି ଗଜା ଆଉ ବୁନ୍ଦିଆ ବୁନ୍ଦି ଲଡୁ ଜିଲାପି ହଁ ଜିଲାପି ଆଉ ହଁ ଆଉ ରହିଲା ଉ ମାଲ ପୁଆ ମାଲପୁଆ ପୁରୀ କାକରା କାନମୋଡା ଏଇଗୁଡା ସବୁ ବନେଇକି ଖସା ଲଡୁ।
ମାନେ ତମେ ଏଇ ସବୁ ଯାକ ଶିଖିଛି କରି।
ହଁ ମତେ ବଢିଆ ଲାଗେ ଠାକୁଙ୍କ ପାଇଁ ଠାକୁରଙ୍କ ପାଇଁ ଏମିତି କିଛି ଗୋଟେ ବନେଇବାକୁ ମତେ ଭି ଭଲ ଲାଗେ ସେ ଟା ଜନ୍ମାଷ୍ଟମୀରେ ବି ମୁଁ ନିଜେ ବନାଏ ମତେ ବହୁତ ଖୁସି ଲାଗେ। ମାନେ ମନରୁ ଗୋଟେ ଉତ୍ସାହ ଲାଗେ ଠାକୁ ଠାକୁରଙ୍କ ପାଇଁ କିଛି ଗୋଟେ ବନେଇବା ପାଇଁ ଲାଗେଛି କି ଠାକୁର ଆସି ଖାଉଛନ୍ତି ହଁ ସେ ସେମିତି କଥା।
ଭଲ ମନରେ ବନେଇଲେ ନା ସବୁ କିଛି ଭଲ ଲାଗିବ ଯେ ତମର ଇଚ୍ଛା ନଥିବ ନା ବନେଇବାକୁ ତମକୁ ଯଦି ବାଧ୍ୟ କରୁଥିବେ ବନେଇବାକୁ ହେଲେ ଭଲ ଲାଗିବନି ସେତେବେଳେ। ଯେତେବେଳେ ତମେ ମନ ମାନେ ଶ୍ରଦ୍ଧା ମନରୁ ଗୋଟେ କରିଥିବ କି ତମ ଆଜି ମୋ ଠାକୁରଙ୍କ ପାଇଁ କରୁଚି ମୋ ଠାକୁର ସଦାବେଲେ ଭାବିବ ମୋ ଠାକୁରଙ୍କ ପାଇଁ ମୁ ଆଜି ଏଇଟା କରୁଛି। ସିଏ ସଦାବେଳେ ଭଲ ଲାଗିବ ସବୁ କ୍ଷେତ୍ରରେ ତମେ କିଛି ଗୋଟେ ଠାକୁର ପାଇଁ ଖାଇବା ତିଆରି କର କିଛି କର
ଆମର ଆମର ଗୋଟେ ଆମର ଗୋଟେ ପ୍ରଥା ଅଛି ଜାଣିଛ ଆମର ଗୋଟେ ପଖାଳ ଆମ ଓଡିଆରେ ଯେମିତି ପଖାଳ ଆମ ଓଡିଆରେ ଯେମିତି ପଖାଳ ବହୁତ ହଁ ବହୁତ ମାନେ ଭଲ ସେ ସେଥିପାଇଁ ଆମର ଜଗନ୍ନାଥଙ୍କର ବି ପଖାଳ ବହୁତ ପସନ୍ଦ ସେଥିପାଇଁ ଆମର ଆମର ଭାଗବତ ଠାକୁର ଅଛନ୍ତି ନା - ସେଥି ଆମର ଦହି ପଖାଳର ଗୋଟେ ଭୋଗ ହୁଏ। ଠାକୁରଙ୍କ ପାଖରେ ଲାଗେ ଆଗେ ସେଟା ଲାଗେ ତାପରେ ଆମର ପଖାଳ ହଁ ଆମର ଭାଗବତ ଗାଦି ଅଛନ୍ତି
ମାନେ ଦହି ପଖାଳ ମାନେ ଦହି ପଖାଳ ଟା କେମିତି କଣ କର ତମେ ନିଜେ କର ନା ପୂଜାରି ଆସିି କରନ୍ତୁ ନା ନା କିଏ କରନ୍ତି?
ପୂଜାରେ ବ୍ରାହ୍ମଣ କରନ୍ତି କିନ୍ତୁ କେମିତି କରନ୍ତି ମୁଁ ପୁରା ଭଲସେ ଜାଣିଛି ପଖାଳ ଟାକୁ ରାତିରେ ନା ମାନେ ଆଗେ ଭାତ ରୋଷେଇ କରି ସେ ରଖିଦିଅନ୍ତି ପାଣି ପୂରେଇକି ତାପରେ ତା ତା ଦେହରେ ଦହି ପୂରେଇକି ଅରୁଆ ଭାତ ଅରୁଆ ଭାତ ଠାକୁରଙ୍କ ପ୍ରସାଦ ନା ଅରୁଆ ଭାତ ହଁ ତା ଦେହରେ ଦହି ପୁରା ଚିପୁଡିିକ ପକେଇ ଦିଅନ୍ତି ହଁ ଦହି ଚିପୁଡିିକ ପକେଇ ଦିଅନ୍ତି ଆଉ ଲେମ୍ବୁ ବହୁତ ଗୁଡେ ପକାନ୍ତି ଲେମ୍ବୁ ସେମିତି ପକେଇ ଦିଅନ୍ତି ପକେଇ ଦେଇକି ତାକୁ ହ ତା ଦେହରେ ଲୁଣ ପକାନ୍ତି ତା ଦେହରେ ଟିକେ ଜିରା ଲଙ୍କା ଗୁଣ୍ଡ ପକାନ୍ତି ତାପରେ କିଛି ସମୟ ପରେ ତାକୁ ତେଲରେ ତେଲ ଟିକେ ଗରମ କରିକି ତା ଦେହରେ ଟିକେ ସୋରିଷ ଆଉ ତା ଦେହରେ ଟିକେ ଉଁ ସୋରିଷ ପକାନ୍ତିନି ଯେହେତୁ ଠାକୁରଙ୍କୁ ଭୋଗ ଲାଗେ ଜିରା ପକାନ୍ତି ତା ଦେହରେ ଅ ଆମର ଯୋଉ ଭେସୁଙ୍ଗା ପତ୍ର ତାକୁ ପକେଇକି ହେଙ୍ଗୁ ଟିକେ ପକେଇକି ତାକୁ ପା ଛୁଙ୍କ ମାରି ଦିଅନ୍ତି ସେଟା ଛୁଙ୍କ ଦହି ପଖାଳ ହେଇଗଲା ତାପରେ ତା ସହିତ ପ୍ରସ୍ତୁତ ତ ହୁଏ ଆମର ପୋଟଳ ଆଳୁ ଭଜା ଶାଗ ଭଜା ନେଉଟିଆ ଶାଗ ଭଜା ନେଉଟିଆ ଶାଗ ଭଜା ହୁଏ। କାହିଁକି ନା ଠାକୁରଙ୍କର କାହିଁନା ଠାକୁରଙ୍କର ନେଉଟିଆ ଶାଗ ଭଜା ଭାରି ପସନ୍ଦ
ଏଇଖାନା ଜାଣିଛନ୍ତି ନା ଏଇଖାନା ହେଲା ଏଇନା ସ୍ନାନ ପୂର୍ଣିମା ଚାଲିଛିନା ଠାକୁରଉନା ତାଙ୍କୁ ଜ୍ୱର ହେଇଛି ଠାକୁର ହେଇକିନା ବାର ଦିନ ନା ଛଅ ଦିନ ହେଇକିନା ତ କି ଛୁଇଁବେନି ତାଙ୍କ ଭିତରୁ କବାଟ ଖୋଲାଯିବନି ଠାକୁର ଏବେ ମେଡିକାଲ ଯାଉଛନ୍ତି ମାନେ ତାଙ୍କ ଚିକିତ୍ସା ଚାଲୁଥାଏ ଭିତରେ ଭିତରେ ତାପରେ ତାଙ୍କ ରଥଯାତ୍ରା ଆସେ ସେ ତାଙ୍କ ମାଉସୀଙ୍କ ଘରକୁ ଯାଆନ୍ତି ଖାଆନ୍ତି ଠାକୁ ଠାକୁର ସଦାବେଳେ ନିଜ ଘରହା ଦେଖାାଯାଉ ରଥଯାତ୍ରାରେ ଠାକୁୀର ସ୍ଵୟମ୍ ଆାମକତିକି ଆସନ୍ତି। ଆମ ଘର ଦେଇକି ଯାଆନ୍ତି ବୁଲିକି ତାଙ୍କ ମାଉସୀଙ୍କ ଘରକୁ କ ସେ ମାନେ ଏମିତି ଗୋଟେ ଜଗନ୍ନାଥ ଏମିତି ଗୋଟେ ପ୍ରଭୁ ଦି ହାତ ଲୋକଙ୍କ ଆଡକୁ ଟେକି କିଏ ଆସନ୍ତୁ ପାଖକୁ
ହଁ ହଁ ସେଟା ତ ସତ କଥା। କିନ୍ତୁ ଯେତେବେଳେ ଆମେ ଠାକୁରଙ୍କୁ ଠାକୁରଙ୍କୁ ଆଗେ ଜ୍ଵର ହୁଏ ତାପରେ ଆମ ମାନଙ୍କୁ ସମସ୍ତଙ୍କୁ ଦେଖିବାକୁ ଜର ଥଣ୍ଡା ସବୁ ଆମକୁ ସବୁ ହବ। ଠାକୁରଙ୍କୁ ଜର ହେଇଛି।
ପାଗ ଚେଞ୍ଚ ହବ ମାନେ ଆମ ମାନଙ୍କୁ ସବୁ ଜର ହବ ଥଣ୍ଡା ହବ। ସବୁ କିଛି
ହଁ ନା ପାଗ ତ ସେଟା ତ ଆମ କହିବାରେ କିନ୍ତୁ ସତ କଥାଟା ହେଲା ଜଗନ୍ନାଥଙ୍କୁ ଜ୍ୱର ହେଇକି ଛାଡେ ଜଗନ୍ନାଥ ଭଳିଆ ମାନେ ଆମ ମହାପ୍ରଭୁ ତାଙ୍କୁ ବି ଜ୍ୱର ହଉଚି ଆମେ ତ ତୁଛ ମଣିଷ। ଆମକୁ କାହିଁକି ଜ୍ୱର ଥଣ୍ଡା ଏଇଗୁଡା ସବୁ ହେଲା ବେଳକୁ ଆମକୁ କହୁଚୁ ଆମ ଦେହ ଖରାପ ହଉଚି ୟେ ହଉଚି। କିନ୍ତୁ ବର୍ଷକୁ ଥରେ ଜଗନ୍ନାଥଙ୍କୁ ବି ହଉଚି। ଯେ ଆମକୁ ବି ବର୍ଷରେ ଥରେ ହବାଟା ଠିକ। ମାନେ ଜଗନ୍ନାଥ ଏଇଟା କହୁଚନ୍ତି ଯେ ସବୁବେଳେ ଦେହଟା ଭଲ ରହିବାଟା ଠିକ ନୁହଁ।
ହୁଁ?
ପୁଣି ଜବ ନାଇଁ।
ହାଲୋ।
ହଁ କହୁନାହାନ୍ତି?
ହଁ ମୁଁ କହିଲି ମାନେ ଉ ଜରି ଯେତେବେଳେ ଆପଙ୍କୁ ଜର ହବ ଅ ସେତବେଳେ ଆମକୁ ଔଷଧ ନ ଖାଇକି ଆମକୁ ଯୋଉ ବୈଦ ଯୋଉ ଅ ମାନେ ତୁଟିକା ଦେବେ ତାଙ୍କୁ ତାଙ୍କୁ ଖାଇ ସେଇଟାକୁ ଖାଇବା